କେନା ଦୁ
ବନ୍ଧୁ ନମସ୍କାର।
ନମସ୍କାର।
ଆଉ ବନ୍ଧୁ କେମିତି ଅଛନ୍ତି?
ଭଲରେ ମା ବିରଜାଙ୍କ କୃପାରୁ ବହୁତ ବଢିଆରେ ଅଛି।
ମାଙ୍କୁ ତ ଜପିଲେ ବଢିଆ ପ୍ରସନ୍ନ ମା ସମସ୍ତଙ୍କର ପ୍ରସନ୍ନ ଜଣଙ୍କ ଉପରେ ହେଇଗଲେ ନା ତାଙ୍କର ମନସ୍କାମନା ସବୁ ପୂରଣ କରିଦିଅନ୍ତି।
ମା କେବେ ସନ୍ତାନକୁ ମା କେବେ ସନ୍ତାନକୁ ନିରାଶ କରିବେନି।
ନିହାତି ବନ୍ଧୁ। ଆଉ ବନ୍ଧୁ କଣ କରୁଥିଲେ ସକାଳୁ?
ଏଇଠି ଏବେ ଏଇ ଟିକେ ଗୋ ସେବା କରୁଥିଲି।
ଏ ସିଏ ତ ବହୁତ ଧର୍ମ କାମ ଆଉ। ବହୁତ କମ୍ ଲୋକ ଗୋଃ ଗୋରୁ ସେବା କରନ୍ତି। ଗୋ ସେବା ର-ର-ରଖନ୍ତି। ଆଉ ତ କିଏ ଗୋ ସେବା କରୁନାହାନ୍ତି। ସବୁ ବିକ୍ରି କରିଦଉଛନ୍ତି ଲୋକଙ୍କୁ।
ହଁ ଲୋକ ଏବେ କହୁଛନ୍ତି ଆଉ ଯାହାର ମୁଁ ମାନେ କିଛି ଆମେ ତା କତୁରୁ କିଛି ଆମେ ଏଁ କଣ କହିଲେ ପ୍ରଫିଟ୍ ପାଇବାନି। ଲାଭ କିଛି ପାଇବାନି। ତାକୁ ଆମେ ରଖିକି ଲାଭ କଣ?
ନା ବନ୍ଧୁ ସେଇଟା ଠିକ୍ ନୁହଁ। ଯଦି ଗୋ ହଁ ବନ୍ଧୁ ଠିକ୍ କଥା। ଆମର ବି ଗୋମାତା ଅଛି। ଆମେ ବି ସେବା କରୁ। ଆପ୍ ଆପଣ ବି ସେବା କରନ୍ତି, ଏଇଟା ଗୋଟେ ଭଲ ପୁଣ୍ୟ କାମ ବନ୍ଧୁ।
କଣ କରିବା? ଗୋ ସେବା ଟିକେ କରିବା ଦରକାର ନା ଆଉ। ଗୋ ସେବା ନ କଲେ ଏ ଯୋଉ ମୟ ଦୁନିଆରେ ଆମେ ବଞ୍ଚିପାରିବା ନା।
ନିହାତି ବନ୍ଧୁ। ଆମର ଗୋ ସେବା କରୁଛନ୍ତି ବୋଲି ଆମର କେତେ ପୁଣ୍ୟ ଅର୍ଜନ ହଉଛି ଆମର।
ହଁ। ଆଉ ବନ୍ଧୁ କୁହନ୍ତୁ? ନା ବନ୍ଧୁ ଭାବୁଥିଲି ଟିକେ ମାଆଙ୍କ ପାଖୁକୁ ଯିବୁ ବୋଲି।
ନିହାତି ଆସନ୍ତୁ ମାଆଙ୍କ ପାଖୁକୁ।
ହୁଁ।
ବନ୍ଧୁ ମାଆଙ୍କର ଦୁର୍ ଅଂ ବନ୍ଧୁ ମାଆଙ୍କ ବିଷୟରେ ଆପଣ ଜାଣିବେ?
ଟିକେ ବ ଟିକେ ବତାନ୍ତୁ ଆପଣ ତ ମାଆଙ୍କ ପାଖ ପାଖରେ ରହୁଛନ୍ତି।
ଆଉ ବନ୍ଧୁ ଆପଣ ଜାଣିବେ ଯଦି କିଛି କହୁଛି। ବତ୍
ହଁ ହଁ କୁହନ୍ତୁ ହଁ କୁହନ୍ତୁ।
ଆଉ ବନ୍ଧୁ ଆପଣ ତ ଜାଣିଥିବେ ବ୍ରହ୍ମା ଏଇଠି ଯଜ୍ଞ କରିଥିଲେ।
ଆଜ୍ଞା ଆଜ୍ଞା।
ସେଇ ଯଜ୍ଞରୁ ଯୋଉ ଉତ୍ପନ୍ନ ହେଇଥିଲେ ମାଆ ସେଥିପାଇଁ ବିରଜା ମାଆ ଏଇଠି ହଉଛି ଅବତୀର୍ଣ୍ଣ।
ହଁ ଯିଏ ଅଧିଷ୍ଠାତ୍ରୀ ଦେବତୀ ମାଆ ମୁଁ ଜାଣିଛି ହଁ।
ହଁ ଆଉ ଏଇଠି ଯୋଉ ବ୍ର-ବ୍ରହ୍ମାକୁଣ୍ଡ ନାଁ ହେଇଛି ବ୍ରହ୍ମା ଏଇଠି ଯଜ୍ଞ କରିଥିଲେ ବୋଲି।
ହଁ ବ୍ରହ୍ମକୁଣ୍ଡ୍ୟ ଗୋଟେ ଅଛି ହଁ। ମୁଁ ଦେଖିଛି ମୁଁ ଯାଇଥିଲି ବିରଜା ମୁଁ ଗଲିିଣି ବହୁତ ଥର।
ସେଥିପାଇଁ ଏଇଠି ବ୍ରହ୍ମାକୁଣ୍ଡର ନାଁ ଦିଆ ହେଇଛି। ବ୍ରହ୍ମା ଯଜ୍ଞ କରିଥିଲେ ବୋଲି। ମାଆଙ୍କୁ ଉତ୍ପନ୍ନ କରିଥିଲେ। କଣ ପାଇଁକି ନା ଜଣେ ଅସୁର କୁ ମାଆ ମା ହଁ ଆଉ ସେଇ ଅସୁର ଯୋଉ ମାରିଲେ ତାଙ୍କ ନାଭି ଆସିକି ଏଠି ପଡିଥିଲା ବିରଜା ମନ୍ଦିରରେ। ଯୋଉଠି ମାଆ ଅବତୀର୍ଣ୍ଣ ହେଇଛନ୍ ହଁ ସେଇ ଯୋଗୁରୁ ତାହାର ନାଁ ନାଭି ଗୟା।
ହଁ ସେଇଠି ଆମର କୁହନ୍ତି କି ସେଇଠି ପିଣ୍ଡ ଦାନ କଲେ ସେ ପିଣ୍ଡ ଯାଇ ପୁରା ଗଙ୍ଗାରେ ପଡେ।
ଗଙ୍ଗାରେ ପୁରା ଯାଇକି ମିଶିବ। ମାନେ ତମ ଯାହା ପିଣ୍ଡ ସେଠି ଦବ? ସେ ଯାଇକି ଗଙ୍ଗାରେ ପୁରା ଅବତୀର୍ଣ୍ଣ ହେଇଯିବ।
ହଁ ମାନେ କଣ ସିଏ କଣ ପୁରା ପୁରା ମାନେ କ ଗଙ୍ଗା ପର୍ଯ୍ୟନ୍ତ ମାନେ ବାଟ
ପୁରା ପୁରା ବନ୍ଧୁ।
ଆଚ୍ଛା ଆଚ୍ଛା। ସେ କଣ କେମିତି ମାନେ ଯ କୋଉ କେମିତି ସେଠି କିଛି ମାନେ ସାଇ ମାନେ ବୈଜ୍ଞାନିକ କିଛି କାରଣ ନାହିଁ?
କିଛି ବୈଜ୍ଞାନିକ କାରଣ ନାହିଁ। ସିଏ ସବୁ ମାଙ୍କ କୃପାରୁ।
ବାସ ବାସ ସିଏ ସବୁ ଆମର ଆଧ୍ୟାତ୍ମିକ ଧାରଣା।
ସିଏ ହଁ ବନ୍ଧୁ ଠିକ୍ କହିଲେ।
ଆଚ୍ଛା।
ଆଉ ବନ୍ଧୁ ଜାଣିଛନ୍ତି ତ ଦୁର୍ଗା ପୂଜାରେ ମାଆଙ୍କର ପୂଜା ହୁଏ।
ହଁ। ମା ଙ୍କ ରଥ ଚାଲେ ନା କଣ ପା?
ହଁ ବନ୍ଧୁ ନିହାତି। ନଅ ଦିନ ଯାଙ୍କ ରଥ ସେଇ ବେଢା ଚାରିପଟେ ବୁଲେ। ଆଉ ବହୁତ ଦୋକାନ ଗୁଡେ ପଡେ।
ଆଚ୍ଛା। ମେଳା ହୁଏ ପୁରା ପୁରି ମାଆଙ୍କର ଆଉ।
ପୁରା ପୁରା ନଅ ଦିନ ଯାକ ବୋହୁତ ଭିଡ। ଆଉ ମାଙ୍କୁ ଦର୍ଶନ କରିବାକୁ କୋଉଠୁ କୋଉଠୁ ଲୋକ ଆସନ୍ତି।
ହଁ ମୁଁ ମାନେ ମୁଁ ତ ସେଇମିତି ଫାଙ୍କା ଦିନରେ ଯାଇଛି ମାଙ୍କ ପାଖରେ ଭିଡ ପ୍ରବଳ। ଭାଇରେ ଭାଇ ଏତେ ଭିଡ? ସିଏ ସବୁ ଅଲଗା ଅଲଗା ଲୋକ ଆସିଥିବେ ସବୁ ମୁଁ ତାଙ୍କୁ ସବୁ ଦେଖି ଚିହ୍ନି ପାରେ ସିଏ ଆମ ଓଡିଶା ଲୋ କ କିଛି ଥାନ୍ତି। ଓଡ଼ିଶା ବାହାର ଲୋକ ବି ଥାଆନ୍ତି।
ହ ବାହାରୁ ବୋହୁତ ଲୋକ ଆସନ୍ତି ବାହାର ଦେଶ ବାହାର ଦେଶରୁ ବି ଆସନ୍ତି। ବାହାର
ରାଜ୍ୟରୁ ବି ଲୋକ ଆସୁ
ରାଜ୍ୟରେ ବି ବୋହୁତ ଲୋକ ଆସନ୍ତି।
ହଁ ମୁଁ ଦେଖିଛି ଆଉ।
ଆଉ ଆପଣ ତ ଜାଣିଥିବେ ମୁଁ ବର୍ଣ୍ଣନା କଣ କରିବି?
ହଁ ମାଙ୍କର କୃପା କରୁଣା ବୋହୁତ।
ଆଉ ମାଆଙ୍କର ଆପଣ କହିଲେ ବୋଲି ମୁଁ କିଛି ଜାଣିଥିଲି ବୋଲି ଆପଣଙ୍କୁ ଜଣେଇଲି। ଆଉ ବନ୍ଧୁ କଣ ଜାଣିବାକୁ ଚାହୁଁଛନ୍ତି କୁହନ୍ତୁ ବନ୍ଧୁ?
ହଁ ନା ଏଇ ଯୋଉ ଆମର ମାଙ୍କ ମନ୍ଦିର ଭିତରେ ଏ ସେ ସବୁ ଆମର ଯୋଉ ଅଛନ୍ତି ସେଠି କି ମାନେ କଣ ଯୋଉ ମାଆ ଙ୍କର ଯୋଉ ରଥ କାର୍ଯ୍ୟ ହୁଏନି କି?
ହଁ ବୁନ୍ଧୁ କୁହନ୍ତୁ।
ରଥରେ ଯେମିତି ଆମର ଜଗନ୍ନାଥ ମନ୍ଦିର। ଯେମିତି ଆମର ଜଗନ୍ନାଥ ମହାପ୍ରଭୁଙ୍କୁ ଝୁଲାଇ ଝୁଲାଇ ଆଣି ରଥ ଉପରେ ବସାଇକି ବୁଲାନ୍ତି। ସେମିତି ମାଆଙ୍କର ଆଣିକି ବସାନ୍ତି ନା କଣ କରନ୍ତି?
ନା ବନ୍ଧୁ ମା ତ ପୁରା ଅବତୀର୍ଣ୍ଣ ସେ ଜାଗାରେ।
ହଁ ମୁଁ ତ ସେୟା କହୁଛି।
ନା ତାଙ୍କର ଯୋଉ ପ୍ରତିମା ତାଙ୍କ ପାଖରେ ରୁହନ୍ତି। ମାନେ ସେଇ ଆସନ୍ତି। ଆଉ ବେଢା ଚାରିପଟେ ବୁଲନ୍ତି ରଥରେ ବସି। ଆଉ ମା ତ ଜାଣିଛନ୍ତି। ସେଠି ପୁରା ଅବତୀର୍ଣ୍ଣ।
ହଁ ମୁଁ ତ ସେଇଆ କହୁଛି। ମା ତ ପୁରା ପୁରି ସେଠି ଅବତୀର୍ଣ୍ଣ ହେଇ ଅଛନ୍ତି ମାଙ୍କ ର ପୁରା ପୁରି ମାନେ ସେ ଯୋଉ ଆମର ମନ୍ଦିର ହେଇଛି ମନ୍ଦିର।
ଆମ ପୌରାଣିକ କଥା। ଅନୁସାରେ ଆମର ଯଜାତି କେଶରୀ ଯିଏ ଥିଲେ ସେଇଥିପାଇଁ ତା କୁ କୁହନ୍ତି ଯଜାତି ନଗର ଯାଜପୁର। ଆଉ ଜାଣିଥିବେ ତ ଆପଣ ଆଉ କଣ କହିବି।
ଯାଜପୁର ହେଲା ଆମ ଯଜାତି ନଗର ଯାଜପୁର। ଆଉ ଆଜ୍ଞା ଭାଇ ଯଉ। ଏବେ ଗୋଟେ କରାହେଇଛି। ଯଜାତି କେଶରୀ ଗୋଟେ ମେଡିକାଲ କଲେଜ ହେଇଛି ଯାଜପୁର ରେ?
ନିହାତି ବନ୍ଧୁ ହେଇଛି ଗୋଟେ ନୁଆଟି।
ହଁ ଗୋଟେ କଣ ବହୁତ ବଡ ଗୋଟେ ଜାଗାରେ ହେଇଛି ମୁଁ ଦେଖିଥିଲି।
ସେଇଟା ଯଜାତି କେଶରୀ ଆମ ରାଜା ଥିଲେ ତ ଆଗ ଯଜାତି ନଗର ସେଥିପାଇଁ ଯାଜପୁର କୁ କୁହାଯାଏ। ପୁରୁଣା ନା ଯାଜପୁରର।
ଆଚ୍ଛା।
ସେଥିପାଇଁ ସେଇ ରାଜାଙ୍କ ନାଁ ରେ ହେଇଛି କଲେଜଟି ମେଡିକାଲ କଲେଜ ଟି।
ଆଚ୍ଛା ଆଚ୍ଛା ସେଠି ଆମର ସବୁ ସୁବିଧା ଅଛି ମାନେ ମେଡିକାଲର।
ପୁରା ସବୁ ସୁବିଧା ଅଛି ହେଇଗଲାଣି ଫେରେ ଆଗକୁ ବି ଆହୁରି ସୁବିଧା ଆସିଯିବ। ଆଉ ଲୋକଙ୍କୁ କଷ୍ଟ କରିବାକୁ ପଡିବନି
ଲୋକମାନେ ଆଉ ମାନେ ବଡ ବଡ ମେଡିକାଲ ଯେମିତି କଟକ, ଭୁବନେଶ୍ଵର, ସହର ଭଳିଆ ଆଉ ଯିବାକୁ ପଡିବନି।
ନା ବନ୍ଧୁ ଏଠି ସବୁ ଆବଶ୍ୟକ ଜିନିଷ ଆସିଯିବ ଆଉ ଦୁଇ ତିନି ବର୍ଷ ଭିତରେ।
ଆଚ୍ଛା। ନା ଏହା ଗୋଟେ ଉତ୍ତମ ଜିନିଷ ଯାହା ହଉ ଲୋକମାନଙ୍କର ମାନେ ପାଖରେ ଗୋଟେ ହେଇଗଲା। ଲୋକ ମାନେ ମେ ଖୁସି ହେବେ ମାନେ ଭଲ ସୁବିଧା ସୁ ସୁଯୋଗ ପାଇବେ ସ୍ୱାସ୍ଥ୍ୟର ସୁଯୋଗ ପାଇବେ ଯେମିତି ଆମର ବଡ ବଡ ରୋଗ ହେଲା ଲୋକମାନେ ଭୟଭୀତ ହେଇଯାଉଥିଲେ ବିଚଳିତ ହେଉଥିଲେ କେଉଁଠିକି ଯିବେ କଣ କରିବେ ଏତେ ବାଟ।
ନିହାତି ବନ୍ଧୁ ସେଠି ସବୁ ସବୁ। ଜିନିଷ ତାପରେ ଆସିଯିବ। ଦୁଇ ବର୍ଷ ଭିତରେ ସବୁ କାମ ଆରମ୍ଭ ହେଇଯିବ। ଆଉ ଆପଣଙ୍କ ବିରଜା ମା ଙ୍କର କୃପା ଅଛି ଏଠି ଯାଜପୁର ସହର।
ହଁ ମା ବିରଜାଙ୍କ ପାଇଁ ତ ସବୁ ଆଉ।
ଆଉ ଏଠି କିଛି ସେଥିପାଇଁ ହଉଛି ତା ଜିନିଷ ଯେମିତି କିି ଆସୁଛି ସବୁଆଡେ ହଉଛି ବାତ୍ୟା ବନ୍ୟା। ଏଠି କିଛି ନାହିଁ ଆପଣ ତ ଦେଖୁଥିବେ।
ହଁ।
ସବୁ ସେଇ ମାଆଙ୍କର କୃପାରୁ ଆମର କିଛି ହଉନି।
ମା କେବେ କଣ ଚାହିଁବେ ତାଙ୍କ ସନ୍ତାନ ଖରାପରେ ଦୁଃଖରେ ରହୁ ଅସୁବିଧାରେ ରହୁ।
କିନ୍ତୁ କଣ କରିବା ବନ୍ଧୁ ଏ କଳି ଜାଳ ଲୋକ ଖରାପ ବି କରୁଛନ୍ତି ବହୁତ। କିନ୍ତୁ ସମୟ ଆସିଲେ ମା ବି ଅଟକେଇ ବେନି।
କର୍ମଫଳ ଭୋଗିବାକୁ ପ
ନିଶ୍ଚୟ।
ହୁଁ।
ଧର୍ମ କରିଣ ଫଳ ପାଇ। ରାଣୀ ତ ଆବଶ୍ୟ ଭୁଞ୍ଜଇ ତମେ ତ ଜାଣିଥିବ ବନ୍ଧୁ। ବନ୍ଧୁ ସବୁ ସୁଖକୁ ଦେଖିଲେ। କେହି ଦୁଃଖକୁ ଦେଖୁ ନାହାନ୍ତି।
ଗୋଟିଏ ବଡ ଶିବଙ୍କର ଷ୍ଟାଚୁ ବନା ହେଇଚି।
ହଁ ବନ୍ଧୁ ନିହାତି ସିଏ ଗୋଟେ ଆକର୍ଷଣୀୟ ଦୃଶ୍ୟ।
ସେ କାଳେ ଆମର ଓଡ଼ିଶାର ସବୁଠୁ ବଡ ଷ୍ଟାଚୁ ହବ।
ହଁ ବନ୍ଧୁ ନିହାତି। ସବୁ ସେଇ ମାଆଙ୍କ କୃପାରୁ ହେଇପାରୁଚି ଆମ ଯାଜପୁରରେ।
ହଁ ଅଁ।
ଆଉ ଇଏ ଗର୍ବ ଗୌରବର କଥା।
ନିହାତି ନିହାତି ଯାଅ। ନିହାତି ଗୋଟେ ଗର୍ବର କଥା। ଓଡ଼ିଶାର ସବୁଠୁ ବଡ ଷ୍ଟାଚୁ ବୋଧହୁଏ ସେଇଟା ବୋଧ ମୋତେ ଯାହା ଲାଗୁଚି।
ହଁ ଶିବଙ୍କର ସେଇଠି ବଡ।
ହଁ ବାବା ପୁରା ପୁରି ଅଛନ୍ତି ଆମର ଯୋଉ ହଁ ମ ଯୋଉ ମନ୍ଥନ ଯୋଉ ମନ୍ତ୍ର ଅବସ୍ଥାରେ ଅଛନ୍ତି। ଆଖି ଦୁଇଟି ବନ୍ଦ କରିଚନ୍ତି ଧ୍ୟାନ ମଗ୍ନ ଅବସ୍ଥାରେ ଅଛନ୍ତି।
ସବୁ ସେଇ ବିରଜା ମାଙ୍କ କୃପାରୁ ବନ୍ଧୁ। ଆମରି ଗୌର ଗର୍ବ ଗୌରବର କ ଥା ମା ଏଇଠି ଅବତୀର୍ଣ୍ଣ ଅଛନ୍ତି ବୋଲି କିଛି ଆମର ର କଷ୍ଟ ସହିବାକୁ ପଡୁନି। ସବୁ ମାଙ୍କ କୃପାରୁ ସ ସଦଭାବନା ଅନୁସାରେ ସବୁ ଭଲରେ ଭଲରେ ହେଇ ଚାଲିଛି।
ହଁ ମାଆଙ୍କର ତ ବହୁତ ବିଶୟତ୍ୱ ଅଛି ଆଉ କଳି ଯୁଗରେ ଆମର ଯୋଉ ମାଳିକାରେ ବି ମାଆଙ୍କ ବିଷୟରେ ବହୁତ କିଛି ଘଟଣା ଲେଖା ହେଇଚି। ମାଆଙ୍କ କତିରୁ ହିଁ କାଳେ କଳି ଯୁଗର ଶ ଶେଷ ହବ।
ନିହାତି ବନ୍ଧୁ ଏଠି ଯୋଉ ମା ଭୈରବୀ ଅଛନ୍ତି
ହଁ।
ସିଏ ଯେବେ ଡାକରା ଦେବେ ସେବେ ହଉଚି କଳିଯୁଗ ଶେଷ ହବ।
କଳିଯୁଗ ଶେଷର ପ୍ରଥମ ପିଢ଼ି ଆରମ୍ଭ ହେବ।
ଆଉ ସେଇଠୁ ସେଇଠୁ ବାବା ଆସିବେ ଛତିଆରୁ।
ଆଜ୍ଞା ଛତିଆରୁ ବାବା ଆସିବେ। ସେଇଯେ ଛତିଆ ବି ତ ଆପଣଙ୍କର ସେଇ ଯୋଉ ଆପଣ ଯାଜପୁରରେ। ମାନେ ଭାବନ୍ତୁ ଯାଜପୁର ମାନେ କେତେ ମାନେ ଗୋଟେ ମାନେ ଭଲ ମାନେ ଇଏ
ତି ନିହାତି ଆମ ଗର୍ବ ଗୌରବର କଥା।
ଆପଣଙ୍କ ଗର୍ବ। ଆପଣ ଯାଜପୁର ଜିଲ୍ଲାରେ ରହୁଚନ୍ତି।
ଆଉ ବନ୍ଧୁ ସିଏ ଭଗବାନଙ୍କ କୃପାରୁ ଆମେ କେତେ ଭଲ ପୁଣ୍ୟ କର ଚୁ ବୋଲି ମାଙ୍କ ପାଖରେ ରହିପାରୁଚୁ।
ବାସ୍ ବାସ୍।
ସେ ଆମ ଗର୍ବର ଆଉ ଗୌରବର ଆଉ
ଯାହା ହଉ ତା ଆପଣ ଆପଣଙ୍କ ଗର୍ବ ଆଉ ଗୌରବର କାହାଣୀ ମତେ ବହୁତ ଦୁଃ ଖୁସି ଲାଗିଲା। ଆପଣ ଯାହା ହଉ ମାନେ ଏତେ ଅଧିଚାସ୍ତି ଦେବା ଦେବୀ ଆପଣଙ୍କର ଅଛନ୍ତି ଏତେ ଉ ମାନେ ଆପଣ ପୁଣ୍ୟ ଆପଣଙ୍କର ସେଇଟା ଆପଣଙ୍କର।
ଆମେ ପୁଣ୍ୟ କରିଥିଲୁ ବନ୍ଧୁ ଆଗରୁ ବୋଧେ ସେଥିପାଇଁ ଏଠି ଜନ୍ମ ପାଇଛୁ।
ବହୁତ ଭଲ ପୁଣ୍ୟ କରିଚନ୍ତି ସେଥିପାଇଁ ଆପଣଙ୍କ ପାଖରେ ଦେବା ଦେବୀ ସବୁ ମାନେ ଆପଣଙ୍କ ବିପଦର ଛାୟା ହିଁ ନାହିଁ।
ନା ବନ୍ଧୁ ଠିକ କହିଲେ ଆଉ ଆପଣ ଯୋଉ କହୁଥିଲେ। ମା ବିରଜାଙ୍କ କଥା ଆଉ ମା ବିରଜାଙ୍କର ମୁଁ କିଛା ଟିଏ ଜାଣିଥିଲି ବୋଲି ଆପଣଙ୍କୁ ବତେଇଲି। ଆହୁରି ବହୁତ ଅଛି ମାଙ୍କ କଥା କହିଲେ ସରିବନି।
ବାସଥିବି ତମେ ଯେମିତି ଗୋଟେ ସମୁଦ୍ରରୁ ଗୋଟେ ଯେମିତି ପାଣି ବିନ୍ଦୁ ଆଣିଲା ଭଳିଆ
ସମୁଦ୍ର ରୁ ସଙ୍ଖେ ଯେମିତି। ମୁଁ ଜାଣିଛି ଆଉ କଣ କହିବି ବନ୍ଧୁ।
ଅଗାଧ ସମୁଦ୍ର ଭଳିଆ ତାଙ୍କର କାହାଣୀ ତାଙ୍କର କଥା।
ନିଶ୍ଚୟ ବନ୍ଧୁ କଣ କହିପାରିବି ମୁଁ ଯେତିକି ଛୋଟ ଛୁଆଟିଏ ଜାଣିଥିଲି ସେତିକି ଆପଣଙ୍କୁ ବତେଇଲି ସ
ହଁ ମୁଁ ବି ଶୁଣିଛି ସେଠି ବି ଆମର ସବୁ ମାନେ ଆମର ଯୋଉ ନନା ପଣ୍ଡିତ ମାନେ ସବୁ ବସିକି ସେଠି ଚର୍ଚ୍ଚା କରନ୍ତି ମାଆଙ୍କର, କାହାଣୀ ମାଆଙ୍କର କବିତା ଗାନ କର ନ୍ତି ମାଆଙ୍କର ଯୋଉ
ହଁ। ତାଙ୍କ ମାଙ୍କ କଥା କହିଲେ ନ ସରେ କେତେ କହିବୁ। ବୁଝିଲ ବନ୍ଧୁ।
ଆଜ୍ଞା। ମାଆଙ୍କର ତ ଏଇ ଯୋଉ ଆମର ଏ ଯଉ ସାବିତ୍ରୀ କଲା ମାଆଙ୍କର ଏଥିରେ ପୁରା ଭିଡ ବୋଧେ ଲାଗିଥିବ।
ପୁରା ମାଙ୍କର ପୁରା ବେଢା ସାରା ଭିଡ ପୁରା।
ହଁ। ଯାହା ହଉ ଯାତ୍ରୀ ମାନେ ବି ସୁରକ୍ଷିତ ମାନେ ମାଆଙ୍କର ସେଇ ଯୋଉ ଜାଗା ଉପରେ ବହୁତ ବଢିଆ ସୁନ୍ଦର ଜାଗା। ମୁଁ ଯାଇଛି, ସନ୍ଧ୍ୟା ସମ ସନ୍ଧ୍ୟା ସମୟରେ ଏଇ ଯୋଉ ମାଙ୍କର ମଣ୍ଡପ ପାଖରେ ଗୋଟେ ଜାଗା ଅଛି ସେଠି ବସିବା ପାଇଁ।
ବନ୍ଧୁ ସିଏ ତ ପୁରା ଶାନ୍ତି।
ଆ ପଛଲେ ପୁରା ଲାଗିବ। ପୁରା ଆନନ୍ଦ ଜାଗା ଶାନ୍ତିପୂର୍ଣ୍ଣ ଜା ଗା ମାନେ ବସିବ ପୁରା ସା ନ୍ତି ଲାଗିବ ସେ ଯୋଉ ଗଛ ବଉଳ ଗଛରେ ସେ ଯୋଉ ପବନ ଆଚ୍ଛା ଆଚ୍ଛା ଆହା। କି ମନ ହରସୀଏ।
ଆଉ ବନ୍ଧୁ ମନସ୍କାମନା ପାଇଁ ଏଠି ସେଠି ବାନ୍ଧନ୍ତି ବି ଇଏ।
ହଁ ନାଲି ନାଲି କନା ଆଉ ଆମର ଯୋଉ ଶଙ୍ଖା ବାନ୍ଧନ୍ତି। କୁହନ୍ତିି ମନସ୍କନା ପୂର୍ଣ୍ଣ ହେଲେ ଆସି ଫିଟେଇବ।
ନିହାତି ଇଏ ପୌରାଣିକ କଥା ଆଉ ଆମର ସତ ବି ହୋଇଛି। ଯାହାର ଯାହାର ବାନ୍ଧିକି ଯାଇଛନ୍ତି।
ଆଜ୍ଞା।
ଆଉ ବାନ୍ଧିକି ଖୋଲିବାକୁ ବି ଆସନ୍ତି ମନସ୍କାମନା ପୂରଣ ହେଲେ ଲୋକ।
ଆଜ୍ଞା ସେ ଜାଣନ୍ତି କେମିତି କୋଉଟା ବାନ୍ଧୀମୁ କୋଉଟା ଖୋଲିମୁ? ଯୋଉଟା ହେଲା ଆପଣ ଗୋଟେ ଖୋଲିବେ।